ହୁଁ ମ ଆପଣ ଘର ଭିତରେ ଶୁଣୁଛନ୍ତି ପଦାକୁ ଟିକେ ଆସୁନାହାନ୍ତି କଥାଟା ପୁରା ଦୁଇଥର ଶୁଭୁଛି।
ଆଜ୍ଞା। ଆଜ୍ଞା ଶୁଭିଲା କ୍ଲିଅର ଆଜ୍ଞା କ୍ଲିଅର ଶୁଭିଲା ଆଜ୍ଞା ପଦାକୁ ଆସିଲି ଆଜ୍ଞା।
ଆଉ କଣ ଖବର କୁହ।
ଭଲ ବହୁତ ଭଲ ଅଛି ଆପଣଙ୍କର।
ହଁ ମୋର ସବୁ ଠିକ ଠାକ୍ ଅଛି ଆଉ। କଣ କହୁଥିଲେ ମୋତେ ପଚାରିବେ ବୋଲି? ସାର୍
ଏ ଆପଣଙ୍କ ଏବେ ଦେହ କେମିତି ଅଛି?
ଦେହ ସବୁ ଠିକ୍ ଠାକ ରହୁଛି। ମତେ ଡାକ୍ତର କରିଥିଲି ଯୋଉ ଏଇଥର ଯାଇ ଦିନିବୁ
ଆଜ୍ଞା ଆପଣଙ୍କର ହେଇଛି - ଅପ - ଆପଣଙ୍କର ହେଇଛି କଣ?
ଏଇ ଟିକେ ଗ୍ୟାସ ରେ ଟିକେ ବଢ଼ିଯାଇଛି ଆଉ ଆମର ଯୋଉ ବଧହଜମି ଯୋଉଟାକୁ କୁହନ୍ତି ସେଟା। ବଢ଼ିଯାଇଛି। ତ ଡାକ୍ତର କହୁଛି କି ଦିନକୁ ତିନି ରୁ ଚାରି ପାଣି ଆପଣ ବୁଝିଲା ନା ମୁ ଯାହା ଯାହା କହୁଛି ମନେ ରଖିବେ ତିନି ରୁ ତିନି ଚାରି ଲିଟର ପାଣି ପିଇବେ। ହ ବାହାରେ ଯୋଉ ଏ ଯୋଉ ତେଲରେ ଖାଦ୍ୟ ହେଉଛି ମଇଦା ହେଉ କି ଆପଣଙ୍କର ଚିନି ହଉ ଏଇ ଯେଉଁ କାଜ୍ୟ ତେଲ ଯେଉଁ ସବୁ ରଉଛି ସେଥିର ଜିନିଷ ଗୁଡ଼ା ଖାଇବେନି ଆପଣଙ୍କ ବରା ହେଉ ପକୁଡ଼ି -ପକୁଡ଼ି ପିଆଜି ଏଗୁଡ଼ା ସବୁ ଖାଇବେନି ସିଙ୍ଗଡ଼ା ଫିଙ୍ଗଡ଼ା ଏଗୁଡ଼ାକ ଖାଇବେନି କିଛି ବୁଝିଲ ନା।
ଖରାପ ରଖୁଛି ତେଲ ଜିନିଷ ପେଟ -ପେଟ ଗ୍ୟାସ୍ କରିଦେବ। ଆପଣଙ୍କ ନା ଦେହ କେମିତି ଅଛି?
ଯଦି ବଛି ତାପ ଡାକ୍ତର କ ଯ କୁକୁଡ଼ା ମାଛ ଆଉ ଛେଳି ମାଂସକୁ ଖାଇବେନି ଯେତେ ସିଝା ଅଣ୍ଡା ଖାଇବେନି ଅଣ୍ଡାର ଧଳା ଟାକୁ ଖାଇଲେ ହ ଟା ଖାଇବେ।
ଆଜ୍ଞା ତ ଅଲଦା
ମାଛ ହଁ ହଳଦିଆ ଖାଇଲେ କଣ ହବ ନା ହଳଦିଆ ଖାଇଲେ। ସେଟର ଟିକଏ ଗରମ କରୁଛି। ଖଳାରେ ଆମ ଅଛିି ପୃଷ୍ଟି ସାର ଖାଇଲେ ଆପଣଙ୍କର ମାଂସ ବଢିବ। ଆପଣ ଫସ କରୁଥିବେେ ଟିକ କରୁଥିବେ ଲୁଆଖୁଆ ସେ ଟିକେ ଆପଣଙ୍କର ମାଂସ ମାଂସ ଟିକେ ଫୁଲେଇବ ବଡ୍ରି ଗାର ଫାରା ପକେଇବ ପେଟରେ ଯଉ ସେଟାକୁ ବନେଇବ?
ଆଜ୍ଞା।
ହ ଦେଖି ଚାହିଁ ଖାଇବି। ସବୁ ଜିନିଷ ଖାଆନ୍ତୁ କିନ୍ତୁ ନିୟମିତ ଭାବରେ ଖାଆନ୍ତୁ। ତା ମନେ ନୁହଁ ଯେ ମୁଁ ଲୁଚେଇ ଲୁଚେଇ ଖାଇଦବି। କେବେ ମେ କି ଖାଇବିନି ଲୋଭରେ କିଛି ଖାଇବନି ଚାହା ଖାଇଲେ ନିଜ ହଁ। ନିଜ ଦେହକୁ ଶୋଇଲା ଭଳିଆ ଯାହାଯାଏ। ହଁ ଅଳ୍ପ ଅଳ୍ପ ଖାଇବେ ଚୋବେଇକି ଖାଇବେ ଖାଇଲା ବେଳେ ଟିକେ ଚୋବେଇକି ଖାଇବେ ଯେତେ ଚୋବେଇକି ଖାଇବେ ହଁ ଆ ପାଣି ସଫିସିଣ୍ଟ ପିଇବେ।
ପାଣି ଦିନକୁ ଚାରି ଲିଟର କି ପାଞ୍ଚ ଲିଟର ଉପେରେ ଚାରି ଲିଟର ପାଞ୍ଚ ଲିଟର ଆଜ୍ଞା ମୋର ଏ ଷାଠିଏ ଅଛି।
ଷାଠିଏ ତ ଆପଣ କଣ କହିବେ ନା ଶହେରୁ ଷାଠିଏ ଫେଟ ଯିବେ। ଶାଠିଏ ଫଟ ଚାଶ କହ ଷାଠିଏ ଫିଟଲେ ଚାଳିଶ ହେଲା ଚାଶ ନଳତରେ ହୁ ଆପଣ ଚାର ଲିଟର ଦିଲ କ ଆପଣ ଚାରି ଲିଟର ପାଣି ପିଇବେ। ତାଲେ ସକାଳୁ ଟିକେ ଉଠିକି ଆପଣ ତ ବିଲବାଡି କାମ କରୁଥିବେ। ଡେ ଚାଲିବାକୁ ଯିବେ ଆପଣଙ୍କ ପଡିଆ ଆଡେ ବାକି ତାଠୁ ଉଠିକି ଆପଣ ଚାଲିବାକୁ ଚାଁନ୍ତି। କିଛି ଅସୁବିଧା ନାହିଁ ହାତରେ କଉଁଟା ଅସିବେ ଟ୍ରଚଠେଙ୍ଗଆଟା ଧରିବେ। ଧୀରେ ଧୀରେ ଚାଲେ ଜମା ଜୋର ଚଲିିବେନି ଧୀରେ ଧୀରେ ଧୀରେ। ଚାଲିବେ ଆପଣ ଠାକୁରାଣୀ ଅଛି ଠାକୁରାଣୀ ବାଟ ହେଇ ଯୋଉ ଆପଣଙ୍କର ଅଛି। ସେଇ ବିଲବାଡ଼ିି ଟିକିଏ ଦେଖିକି
ବିଲ ବାଡ଼ି ଦେଖିବୁ ବିଲ ବାଡ଼ି ରେ ପାଣି ଫାଣି ହେଇଛି ନା ନାଇଁ ଆଜ୍ଞା। ଆପଣ ପାଣି ହେଇଛି ନାଇଁ ବିଲ ଟିକେ ଦେଖିବୁ କୋଉଠି ହି ହିଡ ହଣା ହବ। ପାଣି ଟିକେ କି କୋଉଠି ବିଲକୁ ଯିବ ଆଜ୍ଞା।
ଆସି ଘରେ ପହଞ୍ଚିବି ଘରେ ପହଞ୍ଚିକି ଆପଣ ଯାଉ ଥିଲେ କଲେଜ୍ ଯାଉ ପାଠ ପଢୁଛନ୍ତି ତା ପୂର୍ବରୁ ଟିକିଏ ଇଏ ହଁ। ତାପରକୁ ଟିକେ ଜିମ୍ କି ପଳେଇବେ ଜିମ୍ ଫିମ ରୁ ଆସି ହଁ ରାତିରେ ଟିକେ ଏ ଭିଯେଇଥିବେ ଯୋଉ ସୋଲାମୁଗ ଅଛି। ତାକୁ ପାଣିରେ ପକେଇକି ଭିଜେଇଥିବେ ଯେତେବେଳେ ଆପଣ ଚାଲିକି ଆସିବେ ହଁ ତାପରେ ମତେ ସେ ପାଣିରେ। ମୋ କଥା କୁ ଶୁଣନ୍ତୁ। ପାଣିଟାକୁ ରଖିଥିବେ ସେ ପାଣିଟାକୁ ଫୋପାଡ଼ିବେନି ସେ ପାଣିଟାକୁ ପିଇବେନି ପିଇ ଦେବେ ସୋଲାଟାକୁ ଚୋବେଇ ଚୁବେେଇ ଖାଇ। ପୁରା ଯୋବେଇକି ଖାଇବେ। କରିବାର ନାହିଁ ଚୋବେଇ ଚୋବେଇ ଆରାମ ସେ ଖାଇବେ। ଏ ନଦୀ ଦେଖା ଯାଉଚି ପୋଖରୀ। ଆରାମ ସେ ଖାଇବେ ଜିମ ରୁ ଆସିଲା ପରେ ଜିମ ରୁ ଆସିଲା ପରେ ଖାଇ ଦେଇକି ଟିକେ ରେଷ୍ଟ୍ ନେଇଯିବେ ସେ ୱ ବିଶ୍ରାମ କରିବେ। ବିଛଣାକୁ ଗଲା ପରେ ଗାଧୋଇ ପଡ଼ିବେ ସମ୍ପୂର୍ଣ୍ଣ ଭାବରେ ଗାଧୋଇକି କଲେଜ ଆସି ମୁଁ ବାଇକ୍ ରେ ଯିବି। ଆ ପୂର୍ବରୁ ଏ ଖାଇବେ। ଆପଣ କଣ ଖାଲି ଆସୁ ଆଉ କଲେଜ କୋଉଥିରେ ଯାଉଛୁ, ସାଇକେଲରେ ନା ମଟର ସାଇକେଲରେ।
ଆମ୍ ମଟର ସାଇକେଲରେ ଯାଉଛୁ।
ଏକୁଟିଆ ନା ସାଙ୍ଗମାନଙ୍କ ସହ।
ସାଙ୍ଗ ମାନଙ୍କ ହାତ ଯାଉଛୁ।
ଆ ଆମେ ଗୋଟେ ଗାଡିରେ ଯାଉଚୁ। ଜୁ ଦି ଜଣ
ଆଜ୍ଞା ହେଲମେଟ ହି ବ୍ୟବହାର କରୁଛୁ। ସୁନ ଫାଇନ୍ କଟିବ।
ଚାଲାଣ କଟୁଚି ହଁ, ଧୀରେ ଧୀରେ ଗାଡି ଚଲେଇବେ ବେଶୀ ଜମା ଜମା ଜୋର ଗାଡି ଚଲେଇବେ ନାଇ। ଯେତେ ଧୀରେ ଚଲେଇବି ଧୀରେ ଚଲେଇ ଚଲେଇ ଝିଅ ଆରାମସ କଲେଜରେ ଟିକେ ଭଲ ବ୍ୟବହାର କରିବେ। ଗାଈଟାକୁ ଭଲ ଯତ୍ନରେ ରଖିବେ। ଯେହେତୁ ବାପା ମା ପୁ ମୁଁ ଗୋଟେ ଗାଡ଼ି କିଣି ଦେଇଛି। ଧୁମ୍ରପାନ କରିବେ ନାହିଁ, ନିଶାଦ୍ରବ୍ୟ ଖାଇବେ ନାହିଁ। ଆରାମସେ ରହିବେ ନିଜ ଶରୀର ତା ଆଗକୁ ଦେଖାଯିବ। ଏମ ସବୁ କରିବେ ଓ ଆଉ ସେ ଜଉ ଆପଣଙ୍କର କଲେଜ ରେ ଜଉ କ୍ରିକେଟ୍ ଫିକେଟ ଖେଳ ହୋଉଥିବ। ଗୁଡା ଗୁଡ଼ି କରିବେ ଆ ଆପଣଙ୍କର ଥିବା ଆରାମ ବାହିନୀ ଯଉଟା କି ସ୍କୁଟି କହନ୍ତି, ତା ଦେହରେ ଟିକେ ପାଇ
ଆ ଆପଣ କୁଆଡେ ବୁଲା କରୁନାହାନ୍ତି ଆଜ୍ଞା। ଆପଣ କୁଆଡେ ବୁଲାବୁଲି କରିନାହାନ୍ତି।
ହ୍ୟାଲୋ।
ଆଜ୍ଞା ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ଆଜ୍ଞା ସୁବୁଚି ଆପଣ କଥା ଆପଣ ବୁଲାବୁଲି ଆପ ଆପ ଆପଣଙ୍କ କୁଆଡେ ବୁଲାବୁଲି ଯାଉନାହାନ୍ତି।
ନା ବୁଲାବୁଲି କଣ ଏଇ ଯାଇଥିଲି ଭଦ୍ରକ ଟିକି ଯାଇଥିଲି।
ଆଜ୍ଞା କିଏ କିଏ ଯାଇଥିଲେ ଆ ଏକା ଏକା ଯାଇଥିଲ ନା ସାଙ୍ଗମାନାନଙ୍କ ସହିତ।
ମୁଁ ଏକୁଟିଆ ଯାଇଚି।
ଆଜ୍ଞା।
କଣ ଚାଲିଛି ଆଉ ତବେ ମୋ କଥା କଥା ଆପଣଙ୍କୁ ଶୁଭୁନଥିଲା କି?
ହୁଁ ଆଜ୍ଞା ଏବେ ସୁବିଲା ହେତେ ବେଳେ ସୁବା। ଆପଣଙ୍କ କଥା ଶୁଭୁ ହିଁ ନଥିଲା।
ଏବେ ଆପଣ ଅଛନ୍ତି କୋଉଠି।
ଏବେଛ ମୁଁ ଗାଓଁ ରେ ଅଛି।
ଆଚ୍ଛା ଆଚ୍ଛା। କୋଉ ଜେଗାରେ।
ଆ ଗାଁର ଅଛି ସୁସାଇଡ଼ ଆମ ସୁସାଇଡ଼ ଅଫିସ୍ କତିରେ ବସିଛି।
ଆଜ୍ଞା ଆଉ ଧାନ ଫାନ ଧାନ ଫାନ କେତେ କଣ ଏଥର ହେଇଛି।
ଧାନ ଜାନି ବାପା ଜାଣିଥିବେ ବାପା ଜାଣିଛନ୍ତି ଧାନ। ଧାନ ମୁଣ୍ଡ ଏତେ ଆଜ୍ଞା ନା ପାପା ବଝୁଛନ୍ତି। ଚାଷଟି ବାପା ବେଶୀ ବୁସୁଛନ୍ତି।
ଆପଣ କେତେ ଗୁଣ୍ଠୁ ବିଲ ଅଛି? ଆପଣଙ୍କର ମାଣ କେତେ ମାଣ?
ଆମର ପାପା କହୁଥିଲେ ଚାରି ମଣେ ଅଛି ନା କଣ।
ଆଚ୍ଛା।
ଆଜ୍ଞା।
ଚାରି ମାଣେ ମାନେ ଅପ ଆପଣ ବାପା ମାଙ୍କର କେତେଟା। ପୁଅ ଆପଣଙ୍କର।
ଆମେ ଦିଟା ପୁଅ।
ଦିଟା ପୁଅ ଆରାମସ ରହି ଚଳିବେ ଆଉ ସବୁ ରୋଡ କରଛନ୍ତି ନା ପାଟ ମଜୁରୀ ସବୁ।
ଅଛି ରୋଡ କରେ ଅଛି।
ଆଛା ଧାନ ଭଲ ଚାଷ ହଉଛି ତ।
ଆଜ୍ଞା।
ବାଇ ଭଳି ବବଳି ଆଇିଲ କଣ କେ ହୁଁ ହ।
ନଈ ଭଡି ଧା ଆମର ବିଲ ଯୋଉଟା ଅଛି। ଛି ରୋଡ଼ କରରେ ସେଇଟା ନଈ ବଡ଼ି ଆଇଲେ ପାଣି ହେଇଯାଏ, ଗଛ ଗଛ ସବୁ ମରି ଯଏ ତା ଫି ଆମେ ବୁଣାଇ ବୁଣାଇ ଧାନ। ତାକୁ ଆମେ ଫେଣି ଆଣିକି ରୋଇ ରୋଇବୁ। ମାନେ ପତିଉ ତାଙ୍କୁ ସେ ଗଛକୁ।
ଆଛା ଆଉ ଧାନ ଯଦି ଅଧିକା ବର୍ଷା ହେଲା। ଧାନ ଅଛ ଉଠିଲାଣି ସରକାର କିଛି ସହାୟତା କରନ୍ତି। ଏ ନାଇ ଇଡ଼େ ଆପ
ସରକାର ଗୀତ ସାହାଯ୍ୟ କରିୁନାହାନ୍ତି ମାନେ
ହଁ ସେ କରିବେ ଆଗକୁ ଆଉ ଛାଡନ୍ତୁ ସେଗୁଡା ସରକାର କଥା ଛାଡନ୍ତୁ, କରିବେ ଆଉ କଣ ଟିକେ ସେ ବିଲା ଟିକାଟି ପକେଇ
ଆଜ୍ଞା ହଁ ଖାଲ ଅଛି ତାକୁ ହେଇନି ସେଠି ଇଏ ହବ। ଗମଚା କରିବ। ସେ ବିଲକୁ ପାଣି ତ ହଉଛି ସବୁବେଳେ ନଈ ବଡି ହଉଛି ଆସୁଛି ବିଲ ଫିଲ ପାଣି ହେଇଯାଉଛି। ହୁଁ।
ହଁ ତାେ ହୁଂଞ୍ଚା କରିବେ ନା ଆଉ। ଫୁଞ୍ଚା ଫୁଞ୍ଚା କରିବି ତାକୁ ଟିକେ ଭଲ ଖାଲି ଧାନ ଚାଷ କ
ନା ଖାଲି ଆମର ଧାନ ଚାଷ ହଉ କିଛି ପରିବା ହେଇନି ପରିବା ଲଗାହଉଛି ଆମ ଘର ଯେଉଁ ବାରିରେ ଆମ ବାରିରେ ଲଗାହେଉଛି ପରିବା।
କଣ କଣ?
ଆ ବାରିରେ ସେ ବାଇଗଣ ଭେଣ୍ଡି ଶାଗ ଗଛ ଲଗାହେଉଛି ଆଉ।
ନିଜେ ଖାଇବା ପାଇଁ ଲଗଉଛ ନା? ଖାଲି
ନା ଆମେ ଖାଇବା ପାଇଁ ଆମେ ଖାଇବା ପାଇଁ ଆମେ ଖାଇବା ପାଇଁ ହିଁ ଲଗଉଛୁ ବାହାରେ ଏତେ
ନାଇଁ ଗୋଟେ କଥା ବନ୍ଧୁ ଗୋଟେ କଥା ମନେ ରଖନ୍ତୁ ସେ ଯୋଉ ଜିନିଷ ବନଉଛନ୍ତି ତାପରେ ସାର ଫାର ପକେଇବେନି
ନାଁ ସାର ଆମର ପଡୁନି ଆମର ଖାଲି ଖତ ଆମର ଖାଲି ଖତ ପଡୁଛି ସାର ଫାର ଏତେ ପଡୁନି ଖାଲି ସାର ମୂଳେ ଦିଆହଉଛି ଛିଞ୍ଚା ହଉଛି ଆଜ୍ଞା।
ନି ନିଜେ ଖାଇବେ ଜମା ଏଥର ଦୀକ୍ଷା ଦୁଖି କରିବେନି। ଅଧିକା ଲୋ ଅଧିକ ଉତ୍ପାଦନ କରିବେନି ଯେତିକି ହେଉଛି ଭଲ ଖାଦ୍ୟଟିିକେ ଖାଆନ୍ତୁ ଉତ୍ତମ ଖାଦ୍ୟ ଖାଆନ୍ତୁ ରାସାୟନିକ ଖାଦ୍ୟ କିଛି ଖାଆନ୍ତୁ ନାହିଁ। ହଉ। ଷ୍ଟା କରିବେ ନିରାମିଷ ଖାଇବାକୁ ଯଦି ଆମିଷ ଖାଉଛନ୍ତି ଅଳ୍ପ ଅଳ୍ପ ଦିନ କହିବି ପୂର୍ବରୁ ଅଣ୍ଡା ଖାଇଲେ ଧଳାଟା ଖା ନାଇ ସେ ହଳଦିଆଟା ଖାଇବିନୀ। ମାଛ ଖାଇବେ ନିୟମିତ ଭାବରେ ଖାଇବେ ଚୋପା ଖାଇବେନି ଆଉ ମାଂସ ଭିତରେ ଯଦି ଯାଉଛନ୍ତି କେତେବେଳେ? ଛେଳି ମାଂସ ଯୀହା ଖାଇବିନି ଟିକେ ଖାଇପାରିବେ ଖାଇପାରିବେ। ଏ ଏମିତି ସବୁ କାମ ରହୁଛି ଆଉ ଆପ କଣ ତ ଆପଣଙ୍କ ଶରୀର ପୁରା ଠିକଠାକ୍ ରହୁଛି ତ? ଗ୍ୟାସ୍ ଏକା ଏକା ରହିଛି ତ।
ନାଇଁ ଏବେ ଗ୍ୟାସ୍ ଫାସ୍ କିଛି ନାହିଁ ଆମ ଦେହ ବହୁତ୍ ଭଲ ଅଛି।
ବଦ ହଜମି ତମେ କିଛି ହଉଛି କି ଆପଣ?
କିଛି ନାହିଁ।
ଆଚ୍ଛା ବନ୍ଧୁ ମୁଁ ତ ଏବେ ଟିକେ ଯାଉଛି ଗୋଟା କାମରେ ଯିବି ମୁଁ ଆପଣଙ୍କ ଗାଁକୁ ଗଲି ଯାହା ଭିତରେ ମୁଁ ଆପଣଙ୍କୁ କଲ୍ କରିବି ମୋ ପାଖରେ କିଛି ଔଷଧ ଅଛି ବଦହଜମି ପାଇଁ ମୁଁ ଆପଣଙ୍କୁ ଦେବି ଯାହା ଯାହା ଜିନିଷ ପାଉଡର ଫାଉଡର ଅଛି ମୁଁ ଆପଣଙ୍କୁ ଦେବି ଆଉ ମୁଁ ଏବେ ରଖୁଛି ବନ୍ଧୁ ନମସ୍କାର ଆଉ ନା ଆଉ କଣ କହିବେ?
ମୁଁ କଲ କରିବି। ଆଜ୍ଞା ଆଜ୍ଞା ଆଜ୍ଞା।